ହଁ
ହାଲୋ ଜୟ ଜଗନ୍ନାଥ।
ହାଲୋ।
ହାଲୋ।
ଆଜ୍ଞା
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କରୁଚନ୍ତି।
ମୁଁ ଏ ବସିଥିଲି। ଆପଣ?
ମୁଁ ଏଇ କିଛି ନାହିଁ ଏମିତି ଆଉ। ଓ ହୋ
ଆଉ ଖାଇଲେଣି?
ହଁ ଖିଆ ପିଆ ସରିଲାଣି ଆମର ଆଉ। ଆଉ ଆପଣ ଖାଇସାରିଲେଣି?
ହଁ ମୁଁ ଏଇନା ଖାଇସରିଲି ଖାଇକି ଆଇଲି ବା।
ଆଛା ଆଉ କୁହନ୍ତୁ ଆପଣଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଏଇ ମାସେ ତଳେ ଟିକେ ଖରାପ ଥିଲା।
କଣ?
ମୁଁ କହିଲି କଣ ହେଇଥିଲା?
ଏ ଆମ ଛାତି ପେନ୍ ହଉଥିଲା ଏଇ ମାନେ ନିଶ୍ଵାସ ଯାଉନଥିଲା।
ଓହୋ ଆଉ ଆପଣ୍ଡ ନେଇକି ଡକ୍ଟର ଦେଖେଇଲେ?
ହଁ ଦେଖେଇଲିି କହିଲେ ଶ୍ୱାସ ଅଛି ମେଡିସିନ ତ ଖାଉଚି। ଆଜି ଟିକେ ହେଇଥିଲା ପୁଣି ହଁ।
ମାନେ ଆପଣଙ୍କ ରିଲେଟିଭ ରେ କାହାର ଅଛି ନା ଆପଣଙ୍କର ଫାଷ୍ଟ?
ନା ନା ମୋର କେହି ନା କାହାର ନାଁ ମୋର ଫାଷ୍ଟ।
ଓ ହୋ।
ମୋର ବର୍ଷେ ହେଲା ହଉଥିଲା, ଏଇ ମାସେ ତଳେ ଟିକେ ଅଧିକ ହେଲା
ଓ। ଓ ହଁ। ହଁ କୁହନ୍ତୁ। କେମିତି କଣ ଆପଣଙ୍କର ଇଏ କୁହନ୍ତୁ?
କଣ?
କେମିତି କଣ ସବୁ ସ ରଥଯାତ୍ରା କେମିତି କଣ ସେଲିବ୍ରେସନ କରିବେ କୁହନ୍ତୁ? ଓଲଟି ପଡିବୁ।
ରଥଯାତ୍ରା ଏଇ ତ ଆମ ପାଖରେ ହଉଚି ଆ ଘରେ ଭାବୁଚନ୍ତି ପୁରୀ ଯାଇଚେ ଦେଖିଆ କଣ ହଉଚି, ହଁ ଭାବୁଚୁ ଘରେ ତ କହୁଛନ୍ତି ମୁଁ ଏଇ ମୁଁ ଯାଇଥିଲି ଏଇ କିଛିଦିନ ତଳେ ମୋର ଆଉ ମନ ନାହିଁ ଘରେ କହୁଛନ୍ତି।
ଫୋନ୍ ଦେଖିଲ ନା।
ଆଉ ଆପଣଙ୍କର ପ୍ଲାନିଂ ଅଛି?
ଏଥର ସେମିତି କିଛି ପ୍ଲାନିଂ ନାହିଁ ଦେଖିଆ ଆଉ। ସେମତି ପାଜି ନାହିଁ ହଁ ନାଇଁ ନୀଳାଦ୍ରି ବିଜେ ପୁରୀ ଯାଇ ତ ଇଚ୍ଛା ଅଛି ହୁଁ ତାପରେ ବର୍ଷା ଯେମିତି ହଉଚି
ଏଇ ବର୍ଷା ଦିନରେ ଯାଇ ହବନି, ତାପରେ ରଥଯାତ୍ରା ଏଇନା ପୁରୀରେ ଯୋଉ ଯାମେ
ହଁ। ଆଉ ତାପରେ ଛୋଟ ଛୁଆଟା ମୋର ଅଛି ତ ତା କୁ ନେଇକି ଏତେ ପସିବୁଲ ହଉନାହିଁ।
ହୁଁ ବଡ, ବଡ ଲୋକ ଗନେ ହଁ ଚଳିବ, ପଳେଇ ଯାଇ ଆସିପାରିବେ।
ତ ଦଳି ଦୁଳା ପକଉଚନ୍ତି।
ହଁ ବା ଏ ଛୁଆ ନେଇକି କେମିତି ଯିବ?
ଆଜ୍ଞା।
ଅ ସେ ଯୋଉ ଲୋକ ରଥଯାତ୍ରା ଟାଇମରେ। ହଁ।
ହୁଁ। ହଁ। ଆଉ ବର୍ଷା ହେଲେ ଆପଣ ତ ଏଇନା କୋଉଟି ବାହାରକୁ ବି ବାହାରି ପାରୁନଥିବେ।
ହଁ ବା ବର୍ଷା ଲାଗିଚି ଲାଗି ରହିଛି।
ଖରା ଯେମିତି ବି ହଉଥିଲା ନା ଯାହା ହଉ ବର୍ଷା ହେଲେ ଟିକେ ଶାନ୍ତି ତ୍ରାହି ଏଠି ଟିକେ।
ଆ ଖରାଠୁ ବର୍ଷା ହଉ ପଛେ ଆଉ କାଦୁଅ ହଉ ସବୁଆଡେ କିନ୍ତୁ
ଶାନ୍ତିରେ ମାନ ମ ମଣିଷ ଟିକେ ଶାନ୍ତିରେ ଶୋଇବେ ତ ଖରା ନହେଲେ ହେ ପ୍ରଭୁ
ଲାଇନି କଟିବ ତ
କଟକରେ ତ ପୁରା ବର୍ଷ ଖରା ଦିନରେ ମୁଁ ଗୋଟେ ଦିନ ବି ଦେଖି ନାହିଁ ଯେ ବର୍ଷା ହବା।
ତମର କଟକ, ତମର ତ ଗଛ ନାହିଁ ସେଠି, ଆମର ତ ଏଠି ଜଙ୍ଗଲଟା ଅ ଜଙ୍ଗଲ ଏରିଆ ଯୋଉ ଖରା।
ଏଠି ଟୋଟାଲ ବର୍ଷା ନାହିଁ ମାନେ ବାଇ ବିଛୁ ଲାଗେ। ନା ରାତିରେ ଶୋଇ ହୁଏ, ନା ଦିନରେ ଶୋଇ ହୁଏ, ମାନେ
ଏଇଟା ତ ପ୍ରୋବ୍ଲେମେ।
ହଁ।
ଆମର ବା ଜଙ୍ଗଲ ଏରିଆ ଯୋଉ ଗରମ ହୁଏ।
ନା ଏଠି ତ ଖାଲି ଗାଡି ଘୋଡା ଆଉ ଘର ଆଉ କିଛି କିଛି ପାଇବେନି ଗଛ ର ତ ଅ ଅକ୍ଷର ପାଇବେନି ଏ ଯୁଆଡେ ଯିବେ ଖାଲି ଘର ଆଉ ଗାଡି ପାଇବେ।
ହଁ ସେଇ ତ ସେଇଆ ଟାଉନୁ ଆଉ
ହଁ ଆଉ ଖରା ଦିନରେ ଦିନ ଏଠି ଦିନେ ହେଲେ ବି ବର୍ଷା ନାହିଁ ଟୋଟାଲ ବର୍ଷା ନାହିଁ ଏଇ ଲଘୁଚାପ ପାଇଁକା ଏଠି ଟିକେ ବର୍ଷା ହଉଛି।
ହଁ ସବୁଠୁ ଭଲ ବା ଶୀତ ଦିନ।
ବେଷ୍ଟ
ଶୀତ ଦିନ ଠୁ ଭଲ ନାହିଁ ଦିନ
ଦିନ ନହିଁ।
ଶୀତ ନାଗୁ ପଛେ ଢାଙ୍କି ହେଇ ରହିବୁ ଲା ଲାଭ ଅଛି।
ସିଏ ସେ ମାନେ ଶାନ୍ତିରେ ଖାଇବା ପିଇବା ଶୋଇବା ସବୁ ଶାନ ତି, ହଁ ଏଇ ବର୍ଷା ପାଗ ଗୋଟେ, ଆଉ ଖରା ଦିନ ଗୋଟେ, ଯୁଆଡେ ମାନେ ଘରୁ ବର୍ଷା ଦିନରୁ ବାହାରି ପାରିବନି କେତ ପେଚରେ ପେଚରେ ପେଚରେ ହଉଥିବ ପକେଇକି। ଆଉ ଶୀ ତ ଉଁ ଖରା ଦିନରେ ଲୋକ ତ କହିବେ ଚାଲିଯିବେ ଆଉ।
ହ ଘରୁ ତ ବାହାରି ପାରିବେନି।
ହଁ ଏସି ପାଖରେ ବସିଥିବ।
ହଁ ଦଶଟା ହେଲା ମାତ୍ରେ ଆଉ ଘରୁ ବାହାରି ପାରିବାନି।
ନାଇଁ ଆଉ ଏଇନା ସିଜନ ଚେଞ୍ଜ ହବ ମାନେ ଥଣ୍ଡା ଜର।
ହଁ ସିଜିନ ଚେଞ୍ଜ ହେଲା ମାନେ ଥ ଥଣ୍ଡା ଜର ପୁରା ହବ। ଏଇ ମୋର ଆଉ କେତେ ମାସେ ଷ୍ଟାଟ ହେଇଯିବ।
ଆପଣ ଡେଟ୍ ବି ଜାଣିଚନ୍ତି ମାସେ ଭିତରେ ତାହେଲେ ଆପଣ କେବେ ଥଣ୍ଡା ଜରଟା ହବ ନା।
ହୁଁ ହୁଁ ମୁଁ ତ ସିଜିନ ଚେଞ୍ଜ ହବ ତ ଷ୍ଟାର୍ଟ ହେଇଯିବ। ତାପରେ ବି ଏଇ ବର୍ଷା ଦିନିଆ ଆମପଟେ ଏଇ ଯୋଉ ଜାଣିଚ ତ ଏଇ ଗାଁ ଗାଉଁଲି ରେ। ମାଛ ଧରନ୍ତି ବିଲରେ ଯାଇକି।
ଆଜ୍ଞା ଆଜ୍ଞା
ହଁ ମୁଁ ପଳେଇ ଆସିବି ସେଇଠି ବାପା ମା ତ ମତେ ସେଇଠି ଅଧିକ ଥଣ୍ଡା ଟା ହେଇଯାଏ। ମଜା ନାଗେ କିନ୍ତୁ ସେଠି।
ଆପଣ ବେଶୀ ପାଣିରେ ଘାଣ୍ଟି ଘାଣ୍ଟି ଦେଇଥିବେ ଆପଣ ବେଶୀ ଜଲଦି ଥଣ୍ଡା ଜର
ହଁ
କିନ୍ତୁ ମଜା ଲାଗେ ମାଛ ଫାଛ ଧରିତେ ବର୍ଷା ଦେଲେ ତିନ୍ତି କି ସେମିତିି ମଜା ନାଗେ।
ସେଇ ମଜାଟା ପରେ ଥଣ୍ଡା ଜରରେ ବାହାରିବ।
ଓହୋ ମୋର ତ ସବୁ ବର୍ଷ ବାହାରୁଚି ମୁଁ ପଳଉଚି।
ଏବେ ରିସେଣ୍ଟ ଆପଣଙ୍କ ସହ କଥା ହେଲା ଭିତରେ ମୋ ପୁଅ ହଉଚି ପଳେଇଚି ଛାତ ଉପରକୁ ଯାଇକି ବର୍ଷାରେ ଭିଜୁଚି। ମୁଁ ତାକୁ ଏପଟେ ଖୋଜୁ ହଁ ବର୍ଷା ହଉଚି ନା ଏଠି। ହଁ ତ ଯାଇକି ବର୍ଷା ମୁଁ ଏପଟେ ଖୋଜିଲା ବେଳକୁ ସେ ଯାଇ ଛାତ ଉପରେ ପୁରା ଓଦା ନା କଣ କରୁଥିଲୁ ବାବା ନା ଖେଳୁଥିଲି।
ଚଗଲା ହଉଚି
ଆପଣଙ୍କ ସହ କଥା ହେଲା ଭିତରେ ସେ ଏତିକି କାମ ନେଇ କରିସାଇଲାଣି। ହୁଁ
ତାକୁ ଆଖିଆଗରେ ରଖିବାକୁ ପଡୁଥିବ।
ମୋ ପୁଅ ବହୁତ ବିଛୁଆତି ବିଛୁଆତିର ଇଏ ପୁରା ସେ ଆପଣ ଅନେତ ଅନେଇତେ ସିଏ କାମ କରି ରଖିଦେଇଥିବ।
ତମେ ଏକା ତାକୁ ସମ୍ଭାଳୁଚ ନା କିଏ ଅଛି ଆଉ?
ଉଁ ସମସ୍ତେ ଅଛନ୍ତି ବଟ ନିଜ ଛୁଆକୁ ତ ନିଜେ ବେଶୀ ଦେ କେବେ ବଢିବ ଆଉ ଆଉ କାହା ଉପରେ ଡିପେଣ୍ଡ ହବା ଅପେକ୍ଷା ହୁଁ ମୁଁ ଯେମିତି ପୁଅକୁ ଖୋଜିବି ଯେ କୁଆଡେ ଗଲା ଟିକେ ଟିକେରେ ଟିକେ ଟିକେରେ ଖୋଜୁଥିବି। ତା ପାଟି ଆବାଜ ନ ଶୁବିଲା ମତେ ତାହେଲେ ମୁଁ ଜାଣିବି ଯେ ଏଟା ନାହିଁ ପାଖରେ।
ହଁ ଅବାଗିଆ ଲାଗିବ ତ ଯାହାହେଲେ।
ହଁ ମୁଁ ରାଉ ରାଉ ହଉଥିବି ମୋର ମୁଁ ଟିକେ ଟିକେ ଖୋଜଥିବି ବାବୁନୁ ବାବୁନଙ୍କୁ କୁଆଡେ ଗଲୁ ବାବୁନୁ ଡାକୁଥିବି। ହୁଁ ସେ ଟିକେ ଏପଟ ସେପଟ ସେ ପଳଉଚି।
ମୁଁ ତ ଏଡେଟେ ହେଲିଣି ମୋ ମା ମତେ ଯଦି ଘରେ ନଥିବି ଖୋଜିବ କୁଆଡେ ଗଲା କୁଆଡେ ଗଲା କଲ କରିବ ସହେଥର।
ଉହୁଁ ଯୋଉ ଛୁଆ ପାଇଁ ମା ହଉଚି ଖାଇବା ପିଇବା ଛୁଆ କଣ ମା ମାନୁ ।
ହଁ।
ଆପଣ ଅବିକା ଆପଣ ଅବିକା ଫିଲ୍ କରିପାରିବେନି ଆ କଣ ଦେବି ଆପଣ ଯେବେ ମ୍ୟାରେଜ କରିବେ ଆପଣ ସେତେବେଳେଠକୁ ପୁଅ କି ଝିଅ ହବ ଯେତେବେଳେ ଫିଲ୍ କରିବେ ଆଉ। ଖାଲି ମାର ବି ଡାୟ ଦ ବଢେନି ବାପା ମାନଙ୍କ ବି ବହୁତ ଦାୟିତ୍ଵ ବଢିଯାଏ।
ହଁ।
ହଁ
ହୁଁ। ସେମାନେ ବି ଆପଣଙ୍କୁ ଯେତେବେଳେ ଜା ଜକ କରିବେଯୁଆଡେ ଯିବେ ଆଗେ ଅସିବେ ଆସିବେ ଆପଣ ପୁଅ କି ଝିଅ ହେଲେ ଆପଣ ଟିକେ ହେଲେ ଖୋଜିବା ଆଉ ହଁ। ଆଉ ମା ପ୍ରତି ଇଣ୍ଟଷ୍ଟ କମିଯିବ ସେତେବେ ଆଉ ଆପଣଙ୍କର ପୁଅ ପସନ୍ଦ ନା ଝିଅ ପସନ୍ଦ?
ମୋର ସବୁ ଭଲ।
ଯାହେଲେ ବି ଚଳିବ ନା।
ହଁ ଆଉ ସେ ଯୁଗ ନାହିଁ।
ହୁଁ ସବୁ ସମାନ ବେଶୀ ପୁଅ ଅପେକ୍ଷା ଝିଅ ମାନେ ବେଶୀ ଏଇନା।
ହଁ।
ଏଇନି ଗୋଟେ ବାହାଘର ପୋଉ କହିଲ ଗୋଟେ ଝିଅ ମିଳୁନାହିଁ।
ହଉ ବା। ମୋର ଯାହା ହେଲେ ବି ଖୁସି।
ବେଶୀ ହେଲେ ପୁଅ ହେଇଥିଲା ଆପଣ ଟିକେ ଖୁସି ହେଇଥାନ୍ତି।
ନା ଯାହାନ ଖୁସି।
ଆଚଛା। ହ ଆଉ ଯାହା ଆପଣଲ ଜି ବାହାଘର କହି ହେଇକି ଆପଣ ଗୋଟେ ତୋଉ କି ଝିଅ ଆଣନ୍ତୁ ଆଉ ମିଠା ଦେବେ ଆପଣ ପଠେଇବେ ମିଠା ଆଉ।
ହେଲେ ମୁଁ କଲ୍ କରିି ଯାଇକି ତମ ଘରେ ମିଠା ଦେଇକି ଆସିବି।
ଆଚ୍ଛା ଠିକ ଅଛ ୟାଠୁ ବଡ କଥାଉ କଣ ହେଇପାରେ। ଆଚଛା ହଉ ରଖୁଛି। ହଁ।